ବ
ହ୍ୟାଲୋ।
ହଁ କଣ କରୁଛୁ?
ହଁ ଏଇଠି ବସିଛି ଆଉ।
ଆଉ କଣ ଖବର କହ ତମ ଆଡେ କଣ କେମତି ଚାଲିଛି ଖବର?
ଆମର ଏଇନିକା ଦହିବରା ହେଇଥିଲା ଆମର ଏଠି ତ ଦହିବରା ପୁରା ଫେମସ। ଦହିବରା ଆମର ଆଣିଥିଲେ ଦହିବରା ଆଳୁଦମ ଘୁଗୁନି ଆଉ ସେଉ ଆମର ଏଠି ଦହିବରା ହଉଛି ମେନ ପଏଣ୍ଟ ଅଫ ଭିୟୁ ହଉଛି ଦହିବରା ଆଉ ବଢ଼ିଆ ଲାଗିଲା ମାନେ ଟେଷ୍ଟି ପୁରା ଖାଇଦେଲି। ଆଉ ଆଉ ବରା ପିଆଜି ଏ ସବୁ ତ ହଉଛି ସବୁ ପ୍ରକାର ଜଳଖିଆ କିନ୍ତୁ ଦହିବରା ଟା ଏଠି ଆମର। ପ୍ରଧାନ ଆଉ।
ଆଉ କଟକ କଟକ ଦହିବରା ଓଡିଶାର ଫେମସ ଆଉ।
ହଁ ଏଇଠି ଦହିବରା ବଢିଆ ଆଣିଥିଲି ଏଇନା ଖାଇଦେଲି ଆଉ। ଆମର ଦହିବରା ସବୁ ପ୍ରକାର ଜଳଖିଆ ଅଛି କିନ୍ତୁ ଆଜି ଦହିବରା ଟା ଆଣିଥିଲେ ଦହିବରା ଟା ଭାରି ବଢିଆ ଲାଗିଲା। ଦହିବରା ଆମର ଏଇଠି ବଢିଆ ଆଉ ସବୁଆଡେ ଦହିବରା ଆଉଛି କିନ୍ତୁ କଟକ ଦହିବରା ହଉଛି ସବୁଠୁ ନିଆରା। ସିଏ କଟକ ଦହିବରା କଣ ଆକୁରେଟ ଦହିବରା ଟା ଯେମିତି ହୁଏ ସିଏ କରୁଛନ୍ତି କିନ୍ତୁ ଅଲଗା ଆଡେ ଆମ କଟକ ଛାଡିଦେଲେ ଅଲଗା ଆଡେ ଦହିବରା ପ୍ରୋସେସିଂରେ କରିପାରୁନାହାନ୍ତି କିନ୍ତୁ ଆମର କଟକରେ ଦହିବରା ଟା ର ଠିକ ପ୍ରୋସେସରେ କରାଯାଉଛି ମୁଁ ବି ଘରେ ସେଇ ପ୍ରୋସେସ ଜାଣିଗଲିଣି କରେ
କଟକ ଦହିବରା ପୁରା ଫେମସ ଆଉ
ହଁ ଟେଷ୍ଟି ବି ସେମିତି ଆମ ଘରେ ବି ସମସ୍ତେ କରୁଛନ୍ତି ବି ଆମ ଘରେ କରୁନାହାନ୍ତି ଯଦି ଆମ ଘରେ ଭଡା ଅଛନ୍ତି ଯିଏ ସିଏ କରୁଛନ୍ତି ଆଉ
ଆଉ
ଆମ ଘରେ ଜଣେ ଭଡା ଅଛନ୍ତି ସିଏ ଦହିବରା କରନ୍ତି।
ଆଉ ତମର କଣ ଏବେ ସବୁ କଟକ ଏ ଭୁବନେଶ୍ଵର ଗଲା ବେଳକୁ ବାଟ ଥିଲା ଏବେ କଟକରେ କଣ। ସବୁ ସର୍ଟ ବାଟ ହେଇଗଲାଣି ଭୁବନେଶ୍ୱରରେ ପୁରା ସେଇ। ବଡ ବଡ ଭଲ ଭଲ ବ୍ରିଜ୍ ହେଇକି ବାଟ ବାଇପାସ୍ କରିଦେଲେଣି କଟକ ରୁ ଭୁବନେଶ୍ୱର।
ଆମର ହଁ ଆମର ଏଠି ଯୋଉ ଭୁବନେଶ୍ୱର ଆମର ଗୋଟେ ନୂଆ ବ୍ରିଜ ଗୋଟେ ହେଇଗଲା ତ୍ରିଶୁଳିଆ ଦେଇକି ବାରଙ୍ଗ ଦେଇକି ତ୍ରିଶୁଳିଆ ବାରଙ୍ଗ ଦେଇକି ଗୋଟେ। ଯୋଉ ବ୍ରିଜ୍ ହେଇଗଲା। ଏଇଟା ଆମର ଭୁବନେଶୂରକୁ ଯିବା ପାଇଁ ସୁବିଧା ହେଲା ନନ୍ଦନକାନନ ଯାଇକି ଶୀଘ୍ର ଆମର ପନ୍ଦ କୋଡିଏ ମିନିଟ୍ ଭିତରେ ଆମେ ପହଞ୍ଚି ଯାଉଛୁ ତା ସେଠି ଯାଇକି ପହଞ୍ଚି ଯାଉଛୁ ଆଉ ଆମର କେତେ ସୁ ବହୁତ ସୁବିଧା ହେଇଗଲା ତାପରେ ତା ତଳେ ଆମର ଗୋଟେ ଉଁ ପାର୍କ ଆମର ଗାନ୍ଧୀ ଆସିଥିଲେ କଟକ। ହୁଁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟେ ପାର୍କ ହେଇଯାଇଛି ସେଠି। କଟକ ଆଇଲେ କଟକ କୁ କଟକ କଟକରେ ଗୋଟେ ପାର୍କ ହେଇଯାଇଛି ଆଉ। ଉଁ ଭଲ ପାର୍କଟେ ହେଇଛି ବଢିଆ ପାର୍କଟେ ଲୋକ ବି ଯାଇକି ସେଠି ସନ୍ଧ୍ୟା ବେଳେ ରାତିରେ ବୁଲି ପାରୁଛି ସେଇଟା ରାତିରେ ଟିକେ ଖୋଲା ରହୁଛି ରାତିରେ ବୁଲି ପାରୁଛନ୍ତି ସେ ଗୋଟେ ବଢିଆ ପାର୍କ ହେଇଛି ଆଉ ଏବେ ଗୋଟେ ନେତାଜୀ କୁମ୍ବ ମାର୍କଟେ ଭିତରେ ହଁ ଦରଗଜାର ପାଖରେ ଗୋଟେ ପାର୍କ ଉଁ ହେଇଛି ନେତାଜୀ ପାର୍କ ନେତାଜୀଙ୍କ ଜନ୍ମଦିନ ଉପଲକ୍ଷେ ସେ ଉଦ୍ଘାଟନ ହେଲା। ଆଉ ଉଁ ସେଇ ପାର୍କଟି ହେଇଛି ସେ ପାର୍କ ବହୁତ ବଢିଆ ହେଇଛି ସିଏ ପୁରା ସନ୍ଧ୍ୟା ପାଞ୍ଚଟାରୁ ସେ ଷ୍ଟାର୍ଟ ହଉଛି ଖୋଲିବା। ବହୁତ ବଢିଆ ସେ ପୁରା ଯେମିତି ମାନେ ସେ ଜାଗାଟା ବହୁତ ବଢିଆ ହେଇଛି। ପୁରା ସେ ପାଣି ଭିତରେ ଲାଇଟିଂ ସୋ କରାହାଉଛି। ଯେମିତି ଆଗରୁ ଆମର ଶହୀଦ ମାନେ ଯେମିତି ଦେଶ ପାଇଁ ଯୋଉ ବଳିଦାନ ଦେଇ ସେ ଯାହା ବିି କହିଥିଲେ ସବୁ ସେ ପାଣି ଭିତରେ ଲାଇଟିଙ୍ଗ ସୋ ହେଇକି କରାହେଉଛି ସେମାନେ କହୁଛନ୍ତି। ତା ପରେ ସେ କଣ ଲାଇଟିଙ୍ଗ ରେ ସବୁ ସେମାନେ କହୁଛନ୍ତି ସବୁ ଆମ ଦେଶ ପ୍ରେମି ସହିଦ ମାନେ ସବୁ କହୁଛନ୍ତି। ଯୋଉ ଇଂରେଜ ମାନଙ୍କ ସମ ସମ ରେ ଯୋଉମାନେ ସବୁ। ସେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ସେ ସବୁ କହୁଛନ୍ତି ପାଣି ରେ ସେଇଟା ଗୋଟେ କରାହଉଛି ଲାଇଟିଙ୍ଗ ସୋ। ସନ୍ଧ୍ୟା ସାଢେ ଛଅ ରୁ ସେଟା ଷ୍ଟାର୍ଟ ହେଇଯାଉଛି ରାତି ଆଟଟା ସାଢେ ଆଟଟା ପର୍ଯ୍ୟନ୍ତ। ତାପରେ ପାର୍କ ସାରା ବୁଲିବୁ ପୁରା ବଢିଆ ବଢିଆ ଜାଗା ଅଛି। ପୁରା ବହୁତ ଭଲ ଭଲ କାରୁକାର୍ଯ୍ୟ ହେଇଛି ତାପରେ ନେତାଜୀଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଗୋଟେ କରାହେଇଛି। ସେଇ ରୁମ ଭିତରେ ସବୁ ନେତାଜୀଙ୍କର ସବୁ ନେତାଜୀ କହୁଛନ୍ତି ସେଇଟା ଗୋଟେ କମତି ଗୋଟେ କରାହେଇଛି। ତାପରେ ଉଁ ଯୋଉ ସ୍ଲୋଗାନ ଦଉଛନ୍ତି। ତାପରେ ଆଉ ସବୁ ଦେଶ ପ୍ରେମୀ ସ୍ଵାଧୀନତା ସଂଗ୍ରାମ ମାନେ ବଳିଦାନ ଦେଇଚନ୍ତି ଇଂରେଜ ମାନଙ୍କ ଶାସନ ସମୟରେ ସେ ସବୁ ସବୁ ତାଙ୍କର ସବୁ ସବୁ ପ୍ରତିମୂର୍ତ୍ତି ତାଙ୍କର ସବୁ ଯୋଉ ଇଂରେଜ ମାନେ ତାଙ୍କୁ ଯୋଉ ମାରିଛନ୍ତି ସେଇଭଳିଆ ସବୁ ଜୟରାଜଗୁରୁ ଇଏ ସିଏ। ସେ ସବୁ ସମସ୍ତଙ୍କର ସେଠି ସବୁ ସନ୍ତକ ସବୁ କରାହେଇଛି। ସବୁ ସ୍ୱାଧୀନତା ସଂଗ୍ରାମି ମାନଙ୍କର ସବୁ ବଢିଆ ସେଇଟା ଗୋଟେ ଦେଖିବା ଜାଗା ହେଇଛି। ଏଇ ପାର୍କ ଟା। ଆଉ ଗୋଟେ ପାର୍କ ଅଛି ଆମର। ବାରବାଟୀ ଷ୍ଟାଡିୟମ ପଛପଟେ। ସି ସୋର ବୋଟିଂ କ୍ଲବ ସେଠି ବୋଟିଂ ହଉଛି ମହାନଦୀରେ। ଆଉ ପାର୍କ ଟା ପୁରା ବଢିଆ ହେଇଛି ପୁରା ଚାଙ୍ଗା ପାର୍କ ପୁରା। ସବୁ ରେଷ୍ଟୁରାଣ୍ଟ ହେଇଛି ସବୁ ବସିବା ପାଇଁ ବି ହେଇଛି ସବୁ। ଆଉ ଚର ସେଠି ଗୋଟେ ବ୍ରିଜ୍ ହେଇଛି ହଁପେ ଛୋଟ ପା ବ୍ରିଜ ଟା ମାନେ ଏ। ଠିଆ ହବା ବସିବା ପାଇଁ ଫଟୋ ଉଠେଇବା ପାଇଁ ପାଚର ହେଇଛି। ଆଉ ବଢିଆ ହେଇଛି ସେ ଗୋଟେ ଶିଶର ବୋଟିଂଲ ସେଇ ବହୁତ ବଢିଆ ହେଇଛି ସେଇଟା। ଏମତି ସବୁ ଅଛି କଟକରେ ଜାଗା ଆଉ।
ଆଉ ସେଠୁ ଉ ତମର କଟକରୁ ଅ ଉ ନନ୍ଦନକାନନ କେତେ ବାଟ ହେଇଯାଉଛି ସେଠୁ?
ନନ୍ଦନକାନନ୍ ମୁଁ ପର୍ଟିକୁଲାର ଜାଣିନି ସେଠି କେତେ କିଲୋମିଟର ହଉଛି। କିନ୍ତୁ ହଁ ଆମକୁ ଆମକୁ ଏଇ ନୂଆ ବ୍ରିଜ ହେଇଗଲା ଆଗରୁ କଣ ବୁଲିକି ଯିବାକୁ ପଡୁଥିଲା। ଏବେ ନୂଆ ବ୍ରିଜ୍ ଯୋଉ ହେଇଗଲା ଆମେ ସେ ଯୋଉ ବ୍ରିଜ ରେ ଯାଉଛୁ ତ୍ରିଶୁଳିଆ ବ୍ରିଜ୍ ଯୋଉ ହେଇଗଲା। ତ୍ରିଶୁଳିଆ କୁ ଯୋଉ ବ୍ରିଜ୍ ଟା ହେଇଗଲା ନୂଆ ବ୍ରିଜ୍ ଟା। ଏବେ ଜଉ ବ୍ରିଜ୍ ଟା ହେଇଚି ସେଇ ବ୍ରିଜ ରେ ଆମେ ଯେତେବେଳେ ଯାଉଛୁ ଭାରି ଆମେ କୋଡିଏ ମିନିଟ୍ ପଚିଶ ମିନିଟ୍ ଭିତରେ ଆମେ ନନ୍ଦନକାନନ୍ ରେ ଯାଇକି ପହଞ୍ଚି ଯାଉଛୁ। ହୁଁ ପର୍ଟିକୁଲାର କେତେ କିଲୋମିଟର ଜାଣିନୁ।
ନନ୍ଦନକାନୀଟା ଏ ପୁରା ଫେମସ ହେଇ ଗଲାଣି। ପୁରା ମାନେ ପାର୍କ ଫାର୍କ ପୁରା ହେଇ ପୁରା ଆ ବୋଟିଂ ଫୋଟିଂ କରିଦେଇଛନ୍ତି ନନ୍ଦନକାନନ୍ ରେ। ପାର୍କ ହେଇଛି। ବହୁତ ଜୀବଜନ୍ତୁ ବି ଆଣିକି ନନ୍ଦନକାନନ ରେ ରଖି ସାରିଲେନି। ନନ୍ଦନକାନନ ରେ ଏବେ ପ୍ରବଳ ଲୋକ ହଉଛନ୍ତି। ତାର ଟିକେଟ କେମିତି କଣ କରୁଛନ୍ତି?
ହଁ ଟିକେ ଟିକେଟ ପାଇଁ ବହୁତ ଲାଇନ୍ ଲାଗୁଛି ଏବେ ସେ ଦିନକୁ ଦିନ ଡେଭଲପ୍ କରିଗଲାଣି। ଏବେ ଯୋଉ ସୋମବାର କ୍ଲୋଜ ରହୁଥିଲା ବନ୍ଦ ରହୁଥିଲା। ସୋମବାର ଆଉ ବନ୍ଦ ହଉନି ମଙ୍ଗଳବାର ବନ୍ଦ ହେଲା ସୋମବାର ଚାଲୁ ହେଲା ସୋମବାର କିନ୍ତୁ ବନ୍ଦ ରହୁନି। ସୋମବାର ଚାଲିଗଲା ମଙ୍ଗଳବାର ସେ ବନ୍ଦ ଟା ସୋମ ମଙ୍ଗଳବାର କରାହେଲା ଛୁଟି ଟା। ଆଉ ସବୁ ନୂଆ ନୂଆ ସବୁ ଯୁବ ଆଣୁଛନ୍ତି। ସବୁ ବଢିଆ ଚାଲିଲାଣି ଏଥର ନନ୍ଦନକାନନ। ଆଉ ଲୋକ ବି ବ ବୋ ବୋହୁତ ହଉଛନ୍ତି। ଆଉ ସେଟା ସୁଇମିଙ୍ଗ ପୁଲ ଗୋଟେ ଅଛି ସେ ବି ତ୍ରିଶୁଳିଆରେ ଏଇଠୁ ବ୍ରିଜ ଡେଇଁଲେ ଗୋଟେ ସୁଇମିଙ୍ଗ ପୋଲ ଦିଟା ଖଣ୍ଡେ ଅଛି ବଢିଆ ସବୁ ଲୋକ ଯାଉଛନ୍ତି। ଆଉ ଗୋଟେ ହୋଟେଲ କରାହେଇଛି। ବଢିଆ ହୋଟେଲ ଗୋଟେ ଅଛି। ସେଟା ସବୁ ଯାଉଛନ୍ତି ଲୋକମାନେ ସେ ଖରାଦିନେ ଯେ ସୁଇମିଙ୍ଗ ପୋଲ୍ ରେ ବୁଲିକି ସେ ହୋଟେଲରେ ଖାଇ ପଇକି ଏଞ୍ଜୟ କରିକି ଆସୁଚନ୍ତି ଆଉ।
ଆଉ ଶେଷରେ ସେଠୁ ପଠାଣି ସାମନ୍ତ ପ୍ଲାଣ୍ଟେନ୍ ନେବ ଯାଉଛନ୍ତି ଲୋକ ପୁରା ବୋହୁତ ଲୋକ ହେଉଛନ୍ତି। ଛୋଟ ଛୁଆ ଯାଉଛନ୍ତି ପଠାଣି ସାମନ୍ତ ପ୍ପ୍ଲାଣ୍ଟେନରେ ବୁଲାବୁଲି କରୁଚନ୍ତି।
ସେଇଟା ମୁଁ ଯାଇନି ସିଆଡେ।
ପ୍ଲାଣ୍ଟେନର ପୁରା ଦେଖ ଆଜିକାଲି
ହଁ ହଁ ମୁଁ ଶୁଣିଚି। ହଁ ମୁଁ ଶୁଣିଚି ପ୍ଲାନେଟୋରିୟମ ହେଇଛି। କିନ୍ତୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍। କିନ୍ତୁ ମୁଁ ସିଆଡେ ଯାଇନି ମୁଁ ଦେଖିନି।
ଓହୋ ହଁ। ପ୍ଲାଣ୍ଟେନ୍ ଟା ବୋହୁତ ବଢିଆ ବାଗ ହେଇଛି ନା। ଯୋଉ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ଏଇ ଟାଇମ୍ ରେ ଯାଇକି ମାନେ ଶହ ଶହ ଲୋକ ଦେଖିପାରୁଛନ୍ତି। ଛୋଟ ଛୁଆ ବି ତ ଦେଖିପାରୁଛନ୍ତି। ସୂର୍ଯ୍ୟପରାଗଟା କେମିତି ହଉଚି ଚନ୍ଦ୍ରଗ୍ରହଣ କେମିତି ହଉଚି।
ହଉ ତାଲେ ସାଇନ୍ସ ବିଷୟରେ ହଁ ବିଜ୍ଞାନ ବିଷୟରେ ପିଲା ଜାଣିବେ ଆଉ।
ହଁ ପିଲା ଜାଣିବା ଦରକାର ଏଠି ପିଲାଙ୍କୁ ନେଇକି ଦେଖିବା ଦରକାରେ। ସେଠି ଟୋଟାଲ ସାଇନ୍ସ ପାର୍କ ସାଇନ୍ସ ବିଷୟରେ ସବୁ ପିଲା ଜାଣିପାରିବେ। ଆଉ ସେଇ ଆସେ ମୁଁ ଯାଇଚି। ହଁ ମୁଁ ଯାଇଚି ଦୁଇ ତିନି ଥର ଯାଇଚି ସେଠି।
ମୁଁ ବା ଯାଇନି, ଯାଇନି ଦେଖିଆ ଯିବା ଆଉ।
ହଁ ତାକରେ ଆସିଲା ବେଳକୁ ଏଥିରେ ଆମର ଖଣ୍ଡଗିରି। ଖଣ୍ଡଗିରିରେ କେମିତି ଖଣ୍ଡଗିରିଟା ଗୋଟେ ଫେମସ୍ ଜାଗା ଭୁବନେଶ୍ୱରର। ଖଣ୍ଡଗିରି ଗୁମ୍ଫା ସେଠି ବଣମଣିଷ ବର୍ତ୍ତମାନ ସୁଦ୍ଧା ବି ସେ ଛୋଟ ଛୋଟ ହେଇକି ରହିଛନ୍ତି। ଛୋଟ ମଣିଷ ଆଉ ବାବା ବି ସେଠି ଗୋଟେ ଖଣ୍ଡଗିରି ଯାତ୍ରା ହୁଏ। ବୋହୁତ୍ ବାବା ଆସିକି ରୁହନ୍ତି। ଏ ଏବେ ବି ହନୁ ଅ ଅଛନ୍ତି। ଆଉ ଭାଲୁ ବି ଅଛନ୍ତି ସେଇ ଖଣ୍ଡଗୁରୁ ଗୁମ୍ଫାରେ। ଏ ଭିତରେ ଯାଇଥିଲ ନା କେବେ ଯାଇନ?
ଖଣ୍ଡଗିରି ମୁଁ ଯାଇଛି ଏ ବର୍ଷ ନୂଆ ବର୍ଷକୁ ଆମେ ଯାଇଥିଲୁ। ଖଣ୍ଡଗିରି, ଉଦୟଗିରି ସେଠି ନାହିଁ କି ଉଦୟଗିରି ଖଣ୍ଡଗିରି ଖଣ୍ଡଗିରି ଉଦୟଗିରି ଆମେ ଯାଇ ଛୁ ସେଠି ବଢିଆ ଜାଗା ଖଣ୍ଡଗିରି ଟା ବଢିଆ ଜାଗା ସେଠି ମାଙ୍କଡ ଖାଲି ପ୍ରବଳ। ତାପରେ ଉଦୟଗିରିରେ ବଢିଆ ବଢିଆ ଜାଗା ଆମେ ଉଦୟଗିରି ଉପରକୁ ପୁରା ଉଠିଲୁ। ଫଟୋ ଉଠେଇଲୁ ସେଠି ସବୁ ବସିଲୁ ବଢିଆ ର ବସିବା ପାଇଁ ପୁରା ଏଞ୍ଜୟ୍ କରିବା ପାଇଁ ସେଟା ବଢିଆ ଗୋଟେ ଜାଗା। ସବୁ ବୋହୁତ୍ ଲୋକ ଯାଇଥିଲେ। ପୁରା ଭିଡ ଟିକେଟ୍ ପୁରା ଲାଇନ୍। ଲାଗିକି ପୁରା ଟିକେଟେ ବୋହୁତ ଉଦୟଗିରି ଖଣ୍ଡଗିରି ପୁରା ବୁଲିକି ପୁରା ଆରାମସେ ସେଠି ଦୋକାନ ବଜା ଯାର ସବୁ ପଡିଥିଲା ଖାଇବା ପିଇବା ଖେଳନା ଠୁ ଆରମ୍ଭ କରି ସବୁ ପଡିଥିଲା ଆମେ ପୁରା ଆରାମସେ ନୂଆ ବର୍ଷ ସେଠି ଏଞ୍ଜୟ୍ କଲୁ। ପୁରା ବୁଲିଲୁ ଖଣ୍ଡଗିରି ଉଦୟଗିରି ପୁରା ବୁଲି ବାଲିକି ପୁରା ଆଇଲୁ ଆଉ। ପୁରା ଏଞ୍ଜୟ୍ କରିକି ଆଉ ବଢିଆ ସେ ବଢିଆ ଲାଗିଲା ମୁଁ ଦେଖିଲି ସେ ଜାଗାଟା ଭ ବଢିଆ ଜାଗା। ଖଣ୍ଡଗିରି ଉଦୟଗିରି ବହୁତ୍ ଲୋକ ଯାଇଥିଲେ।
ଖଣ୍ଡଗିରିଟା ପୁରା ଫେମସ୍ ଜାଗା। ସେଠି ଯୋଉ ଗୁମ୍ଫା ହେଇଛି ଗୁମ୍ଫାରେ ଯୋଉ ଭାଲୁ ରହୁଚନ୍ତି ସେଠି ତ ଭାଲୁ ରହୁଛନ୍ତି ଗୁମ୍ଫା ଭିତେରେ।
ସେ ଭାଲୁ ଆଡେ ମୁଁ ଯାଇନି ନା ଭାଲୁ ଆଡେ ଯାଇନି ଖାଲି ଯାହା ଆଉ ଏଉ ଖଣ୍ଡଗିରି ପାହାଡ ଉପରେ ଟିକେ ବସିକି ଆଇଲି, ସେମିତି ଭାଲୁ ଟା ମୁଁ ଦେଖିନି।
ହାଲୁ ଆଉ ବଣ ମଣିଷ ଆଜି ଜାଙ୍କେ ବି ବଣ ମଣିଷ ଅଛନ୍ତି। ବଣ ମଣିଷ ବୋଲି ଛୋଟ-ଛୋଟ ବାମନ ମଣିଷ ସବୁ।
ହଁ ସେ ଆଦି ମବ ଆମର ଆଦି ମାନବ ସିଏ ଆଉ। ଆମ ପୂର୍ବ ପୁରୁଷ ମଣିଷ ମାନଙ୍କର
ଆଉ ଗୁମ୍ଫା ତ ବଢିଆ ପୁରା ଦିନ ଆଜି ଯାଇକି ଗୁମ୍ଫା ହେଇକି ରହିଛି।
ହଁ ସେଠି ଗୁମ୍ଫା ହଁ। ଗୁମ୍ଫା ବଢିଆ ହେଇଛି ଉଦୟଗିରି ଖଣ୍ଡଗିରିରେ ବହୁତ ବଡ ବଡ ଗୁମ୍ଫା ଖାଲି ହେଇଛି।
ହଁ ବଢିଆ ବଢଆ ଗୁମ୍ଫା ହେଇକି ଅଛି ଏଇ ତା ଭିତରେ ବି ଏଇ ହନୁ ଫନୁ ରହୁଛନ୍ତି। ଆଉ ପକ୍ଷୀ ବି ରହୁଛନ୍ତି ସବୁ ଆ ଭଲ ଭଲ ପକ୍ଷୀ ଛୁଆ ଆଉ ମୟୂର ରହୁଛନ୍ତି। ିଙ୍କ ଢିଙ୍କ ଯୋଉ ଇଏ କାଠି ସେଇମାନେେ ବି ରହୁଛନ୍ତି। ତା ଭିତରେ ବହୁ
ହଁ ହଁ। ମୁଁ କିନ୍ତୁ ଏ ପଶୁ ପକ୍ଷୀୁର ଦେଖିନି ମୁଁ ଖାଲି ଯୋଉ ଖଣ୍ଡଗିରି ର ସେଇ ଗୁମ୍ଫା ଦେଖିକି ଯାଇଛି ଆଉ ଉଦୟଗିରି ର ସେ ଗୁମ୍ଫା ପାହାଡ ଦେଖିକି ଆଇଛି ଆଉ।
ଓହୋ ଏଇଟା ନେଇକି ଛୁଆଙ୍କୁ ଦେଖିବା କଥା ନା ଛୁଆ ଏଇଟା ଭିତୟରେ ଅଛି କି ନା ତା ଭିତରେ ବହୁତ ସାଇନ୍ସ ଜିନିଷ ରଛି ବହୁତ ସାଇନ୍ସ ଜଷ ସୋ ସାଇନ୍ସ ପାର୍କ ଭିତରେ ଅଛି ନା।
ହଁ ସେ ପାର୍କ ଅଛି ହଁ ପାର୍କ ଅଛି। ହଁ ପାର୍କ ଅଛି ଆମେ ସବୁ ଛୁଆ ଆମେ ଫାମିଲି ପୁରା ଯାଇଥିଲୁ। ଏ ମୋ ଛୁଆ ଆମେ ସବୁ ଯାଇଥିଲୁ ଫ୍ୟାମିଲି ଯାଇଥିଲୁ ଗାଡି ନେଇକି ଯାଇଥିଲୁ।
ହଉ ତାଲ ହଉ ହଉଦପ ହଉ ତାଲ।